ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ଆଜ୍ଞା ମ୍ୟାମ୍ ନମସ୍କାର ଆପଣ କଣ ବେ ଆଜ୍ଞା ମୁଁ ଭଲ ଅଛି ଆପଣ କେମତି ଅଛନ୍ତି?
ମୁଁବି ଭଲ ଅଛି। ଆଉ ରଜରେ କୁଆଡ଼େ ବୁଲିବାକୁ ଯାଇଛନ୍ତି?
ନାଇଁ ଆଜ୍ଞା ରଜରେ ବୁଲିବା ପାଇଁ ଯାଇନି କାହିଁକି କହିଲେକି ମୋର ଭାଇଙ୍କର ଆକ୍ସିଡେଣ୍ଟ ହେଇଥିଲାତ ବଡ଼ ଭାଇଙ୍କର ସେବାହାରେ ରହୁଚନ୍ତି ଅଁ ସେଥି ପାଇଁ ଟିକେ ମନ ଆକ୍ଚୁଲି ଦୁଃଖ ଅଛି ରଜରେ ସେଥିପାଇଁ ଟିକେ କୁଆଡ଼େ ଯିବା ପାଇଁ ଇଚ୍ଛା ହେଲାନି। ସେଏ କଣକି ବାହାରେତ ରହୁଚନ୍ତି ରହୁଚନ୍ତି କହିଲେକି ଗୋଟେ ଟା ତ ତାଙ୍କୁ ବାଡ଼େଦେଇକି ପଳେଇଲା ହେଲାକି କିଛି ଜଣେ ଦୁଇ ଜଣ ସେଠି କହିଲେ କି ଫିସ୍ ନାଇଁ ଆଁ ତ ଫିସ୍ ଜାଣିଥିବି କେତ ଭୟଭୀତ ଜିନିଷ କେବେତ ନଥିଲା ଭାଇର ତ ଆମେ ଯେହେତୁ ଦୂରରେ ଅଛୁ ସେ ଆମଠାରୁବି ଦୂରରେ ଅଛି ତ ମନ ଟିକେ କଷ୍ଟ ହୁଏ ଜୋରସରେ ରଜ ପୂର୍ବ ଦିନ ଏମିତିହିଁ ହେଇଚିତ ସେଥିପାଇଁ ଆଉ ଟିକେ କୁଆଡ଼େ ବୁଲିବାକୁ ଯିବାକୁ ଇଚ୍ଛା ହେଲାନି ଆଉ।
ଭଲ ଲାଗୁନି କାଲି ଆମକୁ ଦେଖୁନାହାନ୍ତି ଆମେ ଗଲୁ କାରେ ମୋର ଆଉ କି ଯୋଉ ବଡ଼ବାପାଙ୍କ ଝିଅ ବଡ଼ବାପାଙ୍କ ପୁଅଅରିକା ସେ ସ୍କୁଟିରେ ଯାଇଚନ୍ତି ତଆମେ ଯେତେବେଳେ ଫେରିଲୁ ଗୋଟେ କାର ଆମକୁ ଓଭରଟେକ୍ କରିକି ଆସିଲା ଆମେ ଗାଡ଼ି ଭିତ ତରେ ଦାଦା ମୁଁ କଥା ହଉଚିକି ନାଇଁ ସେ ଆଗକୁ ଯାଇ କାହାକୁ ଆକ୍ସିଡେଣ୍ଟ କରିବକି କାହାକୁ ପିଟିବ ଏମିତି କଥା ହେଇକି ଜଷ୍ଟ ମାନେ ବ୍ରିଜ୍ ଚଢୁଚୁ
ମାନେ ଗତି ପୁରା ସ୍ପିଡ୍ରେ ଥିଲା ତାଙ୍କର ଆଉ।
ବହୁତ୍ ସ୍ପିଡରେ ଥିଲା ଆମର ମାନେ ଆମର ବଡ଼ କାର୍ ବଡ଼ କାର୍କୁ ସେ କଣ କରିଚି ନା ଓଭରଟେକ୍ କରିକି ଆସିଚି ଓଭରଟେକ୍ କରିକି ଆସିକି ମୋ ଭାଇ ଭଉଣୀ ହେରିକା ବ୍ରିଜ୍ ଉପରେ ଅଛନ୍ତି ବୁଝଛନ୍ତିନା ତାଙ୍କୁ ମାନେ ଜଷ୍ଟ ମାନେ ଜଷ୍ଟ ବାଜିଚି ଗାଡି ସ୍ପିଡ଼େରେ ଥିଲା ସେ ଚା ହଁ ବି ସେ ଚାରି ଜଣ ଯାକ ପୁରା ଆ ଉପରେ ସିଏ ତା ଉପରେ ସିଏ ଏମିତି ପଡିିଛନ୍ତି ସେଠୁ ପୁଣି ଆଉ କିଛି ବାଟ ତ ଆଉ ଜଣଙ୍କୁ କଣ କରିଚିନା ସେଠୁ ପୁରା ଜଣକୁ ପୁରା ମାନେ ଏମିତିକ ଯାଇଚି ସିଏବି ପଡ଼ି
ହଁ। ଗାଡି ଚଲଉଛନ୍ତି ପ୍ରକୃତରେ ଲୋକମାନେ ଜାଣିକି ବି ମାନୁନାହାନ୍ତି କିଛି ଲୋକ ଅଛନ୍ତି କି କଣ କରୁଛନ୍ତି? କଣ କହିଲେ ପୁରା ଅତି ସ୍ପିଡ ତାଙ୍କର ଗାଡିର ବେଗ ଏତେ ପରିମାଣରେ ସ୍ପିଡ୍ ଥିବ ଆପଣ ମାନେ ରାସ୍ତାରେ ଗଲାବେଳେ ବି ଡରିବେ କାହିଁକି କହିଲେ ଗାଡି ତ ଆକ୍ସିଡେଣ୍ଟ୍ ହବ ହବ ଆପଣ ଗୋଟେ ଜିନିଷ ଦେଖିଥିବେ ବିଶେଷ କରି ବର୍ଷାରେ ଯୋଉ ଜାଗାରେ ଟିକେ ଖାଲ ଢି ଥିବ ପାଣି ଜମିକି ଥିବ ହେଲା କିି ତ ଜମି଼ କି ଗଲେ ଯୋଉଟେ ଲୋକଟେ ଧର ଚାଲିକି ଯାଉଥିବ। କି ସାଇକେଲରେ ଯାଉଥିବ ଆମେ ଯଦି ଗୋଟେ କାର ବା କୁହନ୍ତୁ ଯୋଉଟା କି ଫୋର୍ ହୁଇଲର ହଉ ବା ଯେକୌଣସି ଗାଡି ଗୋଟେ ଫୋର ହୁଇଲର ନେଇକି ଯାଆନ୍ତୁ ଆପଣ। ଦେଖିବେ ଗଲାବେଳେ ସେ ଯୋଉ ଆମେ ଯଦି ଅତି ସ୍ପିଡରେ ବେଗରେ ଆମେ ଗାଡିଟି ନବା ଯୋଉ ଲୋକଟି ଚାଲିକି ଯାଉଥିବ କି ଯୋଉ ଲୋକଟି ସାଇକେଲରେ ଯାଉଥିବ ତାର ଯୋଉ ବର୍ଷା ଯୋଉ ଛିଟକା ମାରିଥାଏ। ତାର ପରିସ୍ଥିତିରେ କଣ ହବ ଆପଣ କହିଲେ ଯେମିତି କିି ଆପଣ କୁହନ୍ତୁ ବର୍ତ୍ତମାନ ଧର ରଜ ହେଲା କି ଧର ରଜରେ ଜଣେ ବୁଲିବା ପାଇଁ ଯାଉଥିବ ଗାଡି ଛିଟକା ମାରିଦବ ଜଣେ ନୂଆ ଡ୍ରେସ୍ ଯିଏ ପିନ୍ଧିଥିବ ମନର ସ୍ଥିତି ଯାହା ହବ ଘରକୁ ଫେରିକି ଜଣେ ଆସ
ବା ଏ ଶୁଣନ୍ତୁ ଡ୍ରେସ ର ସ୍ଥିତି ଆଉ ଅବଶ୍ୟ କିଛି ନାହିଁ କାଲି ଯୋଉ ମୋ ଭାଇ ଭଉଣୀ ମାନେ ପଢିଛନ୍ତି ତାଙ୍କ ଡ୍ରେସ୍ କଥା ତ ଛାଡନ୍ତୁ ତାଙ୍କର ଯୋଉ ଖଣ୍ଡିଆ ଯୋଉ ସବୁ ହେଇଛି ମୁଁ ନିଜେ ତଳେ ମାନେ ତାକୁ ତାକୁ ସବୁ ଡ୍ରେସିଂ କଲେ ମାନେ ମୁଁ ସେ ଆଜି କାଲି ହଁ ସବ ଚଳଗଲା ଆଜି ପରିସ୍ଥିତିରେ ସେ ଉଠ ଉଠିବା ପରିସ୍ଥିତିରେ କେହି ନାହାନ୍ତି ମାନେ ଗାଡି
ହଁ, ହଁ, ମୋର ଯୋଉ ଭାଇ ପଡିଛି ନା ଆଜ୍ଞା କୁହନ୍ତୁ
ମୁଁ କହିବା କଥା ନୁହଁ ଲୋକ ଲୋକଙ୍କ ର ମାନବିକତା ଟା ଦିନକୁ ଦିନ କମି ଯାଉଛି ଯଦି ବି ତମେ ସ୍ପିଡରେ ଗଲ ଦେଖୁଛ ଅଲରେଡି ଚାରି ଜଣ ପଢିଛନ୍ତି ତମେ ଗାଡି ଟା ରଖିକି ନାଇ ପଚାରିବା ଭଲ, ମନ୍ଦ
ତା ହେଲେ ସିନା ଭାବରେ ନାଇଁ ନାଇଁ ଲୋକମାନେ କଣ କରୁଛନ୍ତି ଜାଣିଛ ଆପଣ ଯୋଉ କଥାଟା କହିଲେନି ମୋର ଭାଇକି ବି ଯୋଉ ଟ୍ୟାଙ୍କର ଧର ବାଡେଇଲା ସେ କଣ ବି ର -ରହିଥିଲା ରହିଲାନି ସେମାନେ ଭାବୁଛନ୍ତି ଯେ ଏଠି ଚାରିଟା ଲୋକ ଧର ଅଛନ୍ତି ଆପଣ ଯେମତି କହିଲେ ଆପଣଙ୍କର ଭାଇ ହଉ ଭଉଣୀ ହଉ ମୁଁ ଆଜି ବାଡେଇ ଦେଇଛି ମୁଁ ଯଦି ଏଇଠି ଅଟକିକି ରହିଯିବି ତାଙ୍କର ଭଲ ହଉ ମନ୍ଦ ହଉ ପଚାରିବି ମତେ ଯୋଉ ଏଠିକାର ଯୋଉ ପାଖାପାଖି ଯୋଉ ଲୋକମାନେ ଥିବେ ସେମାନେ ତ ମତେ ଆଉ ରଖିବେନି। ମାନେ ଯାହା ତ ବାଡା ବାଡି କରିବେ କରିବେ ତାପରେ ଫାଇନ୍ ଆକାରରେ ଦିଅ କିଛି ପଇସା ଦିଅ କି ଥାନାକୁ ନେଇ ଯିବେ ତାଙ୍କର ସେମାନେ ଭଲ ମନ୍ଦ ଦେଖଉଛନ୍ତି କୋଉ ଗୋଟେ ଲୋକ ଧର କଉ ମରିଗଲା କି ତାର କିଛି ଖବରା ଖଣ୍ଡିଆ ଖାବରା ହେଲା ହାତ ଗୋଡ ଭାଙ୍ଗିଲା ସେମାନେ କିଛି ବି ଦେଖୁନାହାନ୍ତି ସଡକ ଦୁର୍ଘଟଣା ହଉଛି କିନ୍ତୁ ଆମେ ଟିକେ ଲୋକଙ୍କର ଭଲ ମନ୍ଦ ବି ତାପରେ ବି ଦେଖିବାର ଅଛି।
ହଁ କିନ୍ତୁ ଆଙ୍କର ତ ଯ
କି ଚାଲିବାବି ନିହାତି ଆବଶ୍ୟକ।
ହଁ, କିନ୍ତୁ ଏ ମାନେ ଚାରି ଜଣ ଯାହା ଯେମିତି ଅଛନ୍ତି ଚଳିଗଲା କିନ୍ତୁ ଆଉ ଯୋଉ ଦି ଜଣଙ୍କୁ ମ୍ୟାଡାମ୍ ପିଟିହେଇଛି ସିଏ ପୁରା ଜଣଙ୍କର ଯୋଉ ଗୋଡ ଏତେ ଜୋରେ ଖଣ୍ଡିଆ ହେଇଛି ମାନେ ପୁରା ଭୟାନକ୍ ଦେଖା ହାଉଥାଏ ତାଙ୍କୁ ସମସ୍ତେ
ଏ ନାକେ ଆଜ୍ଞା ମୋ ଭାଇରେ ବି ମଧ୍ୟ ସେମିତି ହେଇଛି ଆପଣ କୁହନ୍ତୁ କି ମାନେ ତାଙ୍କର ଯୋଉ ମୁହଁ ରହିଲା ଉଠର ଯୋ ଥୋଡିଟା କଣ ସେଇଟା ବହୁତ୍ ଜୋରେ ମାଡ଼ ହେଇଯାଇଛି ତାପରେ ଗୋଡ ଗୁରା ତ ଖଣ୍ଡିଆ ତାଙ୍କର ଯାହାକି ହେଇଛି ବୁଢା ଆଙ୍ଗୁଡିର ଉପରକୁ ଗୋଟେ ଟିଚି ଡକ୍ଟର ପକେଇ ଚନ୍ତି ତାପରେ ତା ଖଣ୍ଡିଆ ଟା ଯା ରକ୍ତ ଯଦି ଦେଖାଯାଉଛି ଏତେ କ ଷ୍ଟ ଲାଗିବ ଦେଖିଲେ କୁହନ୍ତୁ ତାପରେ ସେଟା କଣ କଲେ ଡାଇବେଟିସ୍‌ ଅଛି ତ ଭାଇର।
ହଁ ସେ
ଯଦି ଆପଣ ଡାଇବେଟିସ୍ ପେସେଣ୍ଟ ମାନଙ୍କର ମାନେ ଗୋଟେ ଘା ଯଦି ହେଲା କି ଖଣ୍ଡିଆ ଖାବର ହେଲା ଶୁଖିବା କେତେ କଷ୍ଟ ଦଶ ଦିନ୍‌ ଡାକ୍ତର ସେଥିପାଇଁ ରେଷ୍ଟ ଦେଇଚନ୍ତି ଦଶ ଦିନ୍‌ ରେଷ୍ଟ ନିଅ। କୁଆଡେ ବୁଲାବୁଲି କରିବନି କୁଆଡେ ଯିବନି ଖାଇବ ପିଇବ ବସିବ କମିଲା ପରେ ଯୁଆଡେ ଯିବ। ଆଜ୍ଞା କୁହନ୍ତୁ ଆପଣ।
ଦେଖନ୍ତୁ ଆମର ଗାଡି ଚଲେଇବା ପାଇଁ କିଛି ନିୟମ ବି ଅଛି ହଁ ନା ନାଇଁ। ତ ସିଏ ଲାଷ୍ଟେ ସିଟ୍ ଆଙ୍କ କହିବା କଥା ମୁଁ ତ ଦେଖିନି ଯେହେତୁ ଆମକୁ ଓଭରଟେକ୍ କରିକି ଆସିଛି ଆମେ କଥା ହଉଛେ କିନ୍ତୁ ସେମାନଙ୍କ କହିବା କଥା ସେ ଏତେ ସ୍ପିଡରେ ଦେଇଥିଲା ଯଦି ଆଉ ଟିକେ ବାଜିଥା ଆଇଦର ଇଏ ବ୍ରିଜ ତଳକୁ ବି ପଡିଥାନ୍ତେ ବୁଝି ପାରୁଛ ନା। ଏତେ ସ୍ପିଡ୍‌ ତାର ଗାଡି ଥିଲା।
ହ
ମାନେ ତଥାପି ଯିଏ ଯିଏ ପଢିଛି ଚୁଡ଼ି ଗୁଡାକୁ ତୁଟିକି ତା ହାତରେ ପଶି ଯାଇଛି ସବୁ
ସେ ହୁଏତ କିଛି ମଦ୍ୟପାନ କରିକି ବି ଗାଡି ଚଲାଉ ଥାଇପାରେ।
ହଁ ତାପରେ ସେ ଏମିତି ବି ଥାଇପାରେ ଆଉ କିଛିଟା ରୋଡ ରୋମି ଯୋଉ କୁହନ୍ତିନି ମ୍ୟାଡାମ ସେମିତି ଥାନ୍ତି ଜାଣି ଶୁଣିକି ଏତେ ସ୍ପିଡ୍‌ ରେ ଆପଣ ଗାଡି ନେଇ କି ଯିବେ ମାନେ ଆପଣ ବି ଆଖି ବୁଝିଦେବେ।
କୁହନ୍ତୁ କି ରୋଡ ଟା ହେଉଛି ଏକା ମୋର। ମୁଁ ବି ଏକା ରାସ୍ତାରେ ଯିବି ମସ୍ ମତେ ଛାଡିଦେଲେ କେହି ଯିବେନି। ମୋ ମନ ଇଚ୍ଛା ମୁଁ ଯେମିତି ଗାଡି ଚଲେଇବି ଏଇଟା ଯେମିତି ଗୋଟେ ପଡିଆକି ପାର୍କ ଆଉ କେହି ନାହାନ୍ତି ଆଉ ଆଗରେ ପଛରେ କେବଳ ମୁଁହୁଁ ତାଙ୍କ ମନ ଇଚ୍ଛା ସେମାନେ ଯାଇଛନ୍ତି ସ୍ପିଡିରେ ଆଉ।
ଆଜ୍ଞା ତ ଏକେରେ ତ ତାଙ୍କ ଜୀବନକୁ ତାଙ୍କର ଲୋଭ ନାହିଁ ତା ସହିତ ନିଜ ଜୀବନ ସହ ପା ବାଜିରେ ଲଗେଇବା ସହିତ ସେ କଣ କରନ୍ତି ଆଉ ପାଞ୍ଚ ଜଣଙ୍କ ଜୀବନକୁ ବି ବାଜିରେ ଲଗାନ୍ତି। ସେ ବୁଝୁ ନାହାନ୍ତି ସେ ବୁଝୁନାହାନ୍ତି ଯେ ସରକାର ଆମ ପାଇଁ ବିଭିନ୍ନ ଦେଖନ୍ତୁ ଏବେତ ଇଏରେ ଦେଖନ୍ତୁ ସରକାର ଏମତି ମାନେ ଯୋଉ ଗାଡିି ହରିକା ପ୍ରାଏ ପ୍ରତ୍ୟେକ ଦିନ କିଛି ନା କିଛି ଆ ମାନେ ଦୁର୍ଘଟଣା ଘଟୁଚି।
ସେଥିପାଇଁ ତ ସେତିପାଇଁତ ଟୋଟାଲ କହିଲେଣି କି ହଁ ମୁଁ କହିଲି ସେଥିପାଇଁ ତ ସରକାର କହିଲେଣି କି ଯେ ହଁ କୁହନ୍ତୁ ଆପଣ
ଆଜ୍ଞା କୁଅନ୍ତୁ। ଯୋଉ କାଲି ଆମର ଯୋଉ ଟିବ୍ରିଜି ଉପରେ ଯୋଉ ଆସ୍କିରେଣ୍ଟ ହେଇଚନ୍ତି ମାଡାମ ଜାଣିଚନ୍ତି। ସେଠି ଗୋଟେ ବ ଭାଇଟେ ତା ଭଉଣୀ ଘରକୁ ଭାର ନେଇକି ଯାଉଥିଲା ଯେହେତୁ ସିଙ୍ଗିଲି ରୋଡ କାମ ହଉଛି ଆଜ୍ଞା ଏପଟୁ କ ହେଇଥିଲା ନା ଅଟୋଟା ବି ବହୁତ ସ୍ପିଡିରେ ଆସୁଥିଲା ଯେହେତୁ ସିଙ୍ଗିଲି ରୋଡ ଆଉ ଗୋଟେ ସାଇଡି କାମ ହଉଚି ନା ସେ ବ୍ରିଜି ଟା ଇଏ ଯେତେବେଳେ ବାଡେଇ ହେଇଚି ସେ
ବିଶେଷ କରି ସିଙ୍ଗିଲି ରୋଡ ରେ ହିଁ ବେଶ୍ ସି ଦେଖିବେ ଆକ୍ସିରେଣ୍ଟ ର ସମ୍ମୁଖୀନ ଲୋକମାନେ ହଉଚନ୍ତି। ଆ ତାପରେ ସେଇଟା ବି ଲୋକମାନେ ଟିକେ ଦେ କି ଚଳିବାର ଅଛି।
ଅ ହଁ ତାପରେ କଣ ହେଇଚି ଶୁଣୁନାହାନ୍ତି, ଏତେ ଜୋର ସେ ଭୟଙ୍କର ଥିଲା ଯେ ମୁଣ୍ଡରୁ ଗଣ୍ଡିଟା ମାଡାମ ଅଲଗା ପୁରା ହେଇଯାଇଚି।
ଏ ଭଗବାନ ହଁ ମୁଁ ବି ଦେଖିଥିଲି ସେଇ ଫଟୋ। ଆପଣ ସେଇ ଜାଗାରେ କ-କଥା କହୁଛନ୍ତି ମୁଁ ବି କାଲି ଦେଖିଛି ଏଇ ଭଗବାନ୍ ଦେଖ ଛାଡିଥିଲା ମତେ ଦେଖିକି ଏତେ ଡର ଲାଗିଲା ଆଉ ଭଗବାନ ଭାବନ୍ତୁ କେତେ କଷ୍ଟ ହେଇଥିବ ଆମର ଗୋଟେ ଆପଣ ଯେମିତି କହିଲେ କି ଆପଣଙ୍କ ଭାଇ ଭଉଣୀ ଯୋଉ ପଡ଼ିଥିଲେ ଖଣ୍ଡିଆ ଖାବର ହେଇଥିଲା କି ମୋ ଭାଇ ହୋଉ ମୋର ହା ତ ବି ଗୋଟେ କାଟି ଥର ହେଇଯାଉଛି ଧୀରେ ଟିକେ କାଟି ହେଲା ଆମକୁ କେତେ କଷ୍ଟ ହଉଛି ଭାବନ୍ତୁ। ସେ ମଣିଷ ଟାକୁ କେତେ କଷ୍ଟ ହେଇଥିବ ତା ବାପା ମାଙ୍କ କେତେ କଷ୍ଟ ହେଇଥିବ ତ ପରିବାରକୁ ବି କେତେ କଷ୍ଟ ହେଇଥିବ ଆପଣ କୁହନ୍ତୁ ମାନେ ଗୋଟେ ମା ଟା ର ଗୋଟେ ପୁଅଟି ଅଲଗା ହେଇଯାଉଛି କି ଗୋଟେ ଭାଇ ଠାରୁ ଭଉଣୀ ଅଲଗା ହଉଛି। କି ସ୍ଵାମୀ ଠାରୁ ଏ ସ୍ତ୍ରୀ ଠାରୁ ସ୍ଵାମୀ ଟି ଅଲଗା ହଉଛି। କେତେ ମାନେ ଗୋଟେ ଜୀବନ ଉପରେ କେତେ ଜଣ ନିର୍ଭର କରୁଛନ୍ତି। ପଇସା ତ ରୋଜଗାର କରିଦବା ଅଲଗା କଥା କେତେ ଲୋକଙ୍କର ମାନେ ଆ -ଆଶ ଭରସ କୁହନ୍ତୁ ସେଟା ତୁଟି ଯାଉଛି କିନ୍ତୁ ଲୋକମାନେ ମାନୁ ନାହାନ୍ତି ସେଇଟା ବି ଆ କ୍ସିଡେଣ୍ଟ କରିକି ବି ଲୋକ ଅଟକି ନଥିବେ ପୁଣି ପଳେଇ ଥିବେ।
ଅଟ୍କଉ ନାହାନ୍ତି ନାଇଁ ସେ ଦିଟା ଆକ୍ସିଡେଣ୍ଟ ହେଲା ସେ ଲୋକ ଥିଲେ ସେ ଯାହାବି ମାନେ କିଛି ବି ହଉ ମୁଁ କହିବା କଥା ନା ସବୁ ଥରେ ଭୁଲ ହଉଛି ବାପା ମାଙ୍କର। ଏବେ କଣ କହୁଛନ୍ତି ବାପା ମା ପୁଅ ଦଶମ ପାସ୍ ହଉ ହଉ ଯଦି ଗାଡ଼ି ମାଗିଲା ଆମେ ଗାଡ଼ି ଦେଇ ଦେଉଛେ।
ମାଡାମ୍ ଆପଣ ଦଶମ ପାସ କଣ କହୁଛନ୍ତି। ପିଲା ପା ଅଛନ୍ତି ଟିକେ ମାନେ କଣ କହିଲେ ଇଂଲିଶ ମିଡିୟମ ସ୍କୁଲ ପିଲାମାନଙ୍କୁ ଛାଡ଼ି ଦଉଛନ୍ତି ବା ଗ ଆପଣ କୁହନ୍ତୁ କନ୍ ଭେଟ୍ ସ୍କୁଲ ଛାଡ଼ି ଦଉଛନ୍ତି। ଛୁଆ ଯଦି ଗ୍ରୋଥ ଟି କି ଅଛି ହାଇଟ ହୋଉ ହେଲ୍ଥ ଗୋଟେ ଅଛି ସିକ୍ସ ସେଭେନ କ୍ଲାସ ଅ ତାର ନାହିଁ ତ ମାନେ ଯୋଉ ଗାଡ଼ିର ଇଏ ନାହିଁ ରସିଦ ନାହିଁ ସେ ବାହାରକୁ ନେଇ ପାରିବନି ଗାଡ଼ି। ହଁ ସେଠି ଠିକ୍ ଅଛି ଏ ଗାଁରେ ଚଲେଇକି ଗାଡ଼ି ଶିଖି ଯାଉ ଚଲଉଛି ତ ଚଲଉ ଗୋଡ଼ ତ ପାଉ କି ଆଉ ଡେଙ୍ଗା ତ ଅଛି ଆଉ ହେଲ୍ଥ ତ ଅଛି ଆଉ ଗାଡ଼ି କି ତ ସମ୍ଭାଳି ପାରୁଛି ଚଲଉଛି ଚଲଉ। କିନ୍ତୁ ସେମାନେ ଦେଖୁନାହାନ୍ତି ଗାଡ଼ି ଦେଇ ଦଉଛନ୍ତି ଛୁଆଟେ ବାହାରେ କେତେ ଗତିରେ ଗାଡ଼ିଟି ନୋଉଛି। କୋଉଠି କାହାକୁ ବାଡ଼ଉଛି କି କଣ କରୁଛି ଲାଇସେନ୍ସ ସିନା ନାହିଁ ବାହାରକୁ ସିନା ଛାଡ଼ି ବେନି ଗାଁ ଗହଳିରେ କଣ ମାଡାମ୍ ଆକ୍ସିଡେଣ୍ଟ ହୋଉନି?
ଆଜ୍ଞା ବୋହୁତ ହୋଉଛି ଛୋଟ ଛୋଟ। ମାନେ ତାପରେ ଦେଖନ୍ତୁ ମୁଁ କହିବା କଥା ଗାଡ଼ି ଚଲେଇବାର ବି କିଛି ନିୟମ ଅଛି ଆମେ ହେଲମେଟ ପିନ୍ଧିବା ଆମର ଲାଇସେନ୍ସ ରହିବା ଦରକାର ଗାଡ଼ିର ଇନ୍ସୁରାନ୍ସ ରହିବା ଦରକାର ତ କଣ କରୁଛନ୍ତି ନା ଯେହେତୁ ବୟସ ଇଏ। ତାପରେ ବି ଯଦି ପୋଲିସ ଧରିବ ମାନେ ଟ୍ରାଫିକ ଧରିବା ଭୟରେ ସେ କଣ କରୁଛନ୍ତି ସେଇତକ ଜାଗାରେ ଏତେ ସ୍ପିଡ ରେ ସେ ଚଲଉଛନ୍ତି। ମାନେ ଆଖି କାନ ବୁଜିକି ଚଲଉଛନ୍ତି ଆଉ ଯାହାର ଯାହା ହୋଉଛି ହୋଉ। ତାପରେ ଆମେ ବି ଯଦି ଆମେ
ମ୍ୟାଡ଼ାମ ଆପଣ ତ ହେଲମେଟ କଥା କହିଲେ ଗମେଣ୍ଟ ତ ବର୍ତ୍ତମାନ ସରକାର ନିୟମ କରିଛନ୍ତି କି ଉଁ ବର୍ତ୍ତମାନ ଯଦି ଜଣେ ବାଇକ୍ ଚଲେଇକି ଯାଉଛି ସିଏ ଗୋଟେ ହେଲମେଟ ଲଗେଇବ। ପ୍ଲସ୍ ପଛରେ ଯିଏ ବସିଥିବ ସିଏ ଗୋଟେ ହେଲମେଟ ଲଗିବ କିନ୍ତୁ ଲୋକମାନେ କଣ କରୁଛନ୍ତି। ଆପଣ ଦେଖିବେ ବହୁତ ଜାଗାରେ ଦେ ଆମେ ଯାଉଛେ ଏଇଠି ଗୋଟେ ପାଖ ଜାଗା ଅଛି ଏତ ତ ଆମର ଘର ପାଖ ମେନ ରୋଡ। ଏଠି ତ ପୋଲିସ ଜଗୁନାହାନ୍ତି ଏଠି ତ କ୍ୟାମେରା ଲାଗିନି ଆମେ ଚାଲ ସେମିତି ପଳେଇବା ଯୋଉଠି ଦେଖିବା। ପୋଲିସ ବାଟରେ ଅଛି ଜଗିଛନ୍ତି କଣ କରିବେ ଆଗରୁ କିଛି ବାଟା ଆଗକୁ ଜାଣିଦେଲେ ଓଇଠେଇକି ତାବୁ ଆମର ଚାଲିଲି ପୁଣି ଦେଖିବି କିଛି ବାଟରେ ଯେମିତି ଆଗକୁ ଟିକେ ଦୂରକୁ ଟିକେ ପଳେଇବେ ବା ସେଠି ପୋଲିସ ନାହିଁ ଆଉ ଦେଖାାଯାଉନ ଆମେ ବସିଯିବା। ଏଠି କ୍ୟାମେରା ନାଇଁ ଆମ ଗାଡି ଧରା ପରେ ବି ଆମେ ଭସିବା କିନ୍ତୁ ଦେଖିବେ ସେଇ ଜାଗାରେ ଲୋକ ଲୋକ ମାନ ବେଶୀ ହଇରାଣହଉଛନ୍ତି ଯଦି ଆମେ ହେଲମେଟ ର ବ୍ୟବହୃତ କରିବା ଆପଣ ଯଦି କୁହ କିଛି ଜାଗାରେ ଅଛି ହେଲମେଟା ଯଦି ଭଲ ଟିକେ ନଥିବ କି ମାନେ ବେଲ୍ଟ ବାନ୍ଧି ନଥାନ୍ତି ଯେମିତି କୁହନ୍ତୁ ଆକ୍ସିଡେଣ୍ଟ କାଲି ହେଲା। ଯୋଉ ପିଲାଟିର ଯଦି ମୁଣ୍ଡରେ ହେଲମେଟ ଟି ଥାଆନ୍ତା ମୁଁ ତ ଜାଣିନି ସେ ପରିସ୍ଥିତି କଣ ଥିଲା। ହୁଏତ ତାର ମୁଣ୍ଡ ଠାରୁ ଯି ଆପଣ କହିଲେ ଗଣ୍ଡି ଅଲଗା ହେଇଥିଲା। କିଛି ମାତ୍ରାରେ ହୁଏତ ସେ ପିଲା ରକ୍ଷା ପାଇଯାଇଥାନ୍ତା। ନିଶ୍ଚିନ୍ତ ଭାବରେ ଆମର ଗୋଡ ଭାଙ୍ଗି ଯାଉଛି ହାତ ଭାଙ୍ଗି ଯାଉଛି ଆଜ୍ଞା।
ତାପରେ ଆଉ ଗୋଟେ କଥା ଦେଖିବେ ବାଇକରେ ଦୁଇ ଜଣ ବସେଇ ପାଇଁ ଜାଗା ଅଛି ହଁ ନା ନାଇଁ? ବେଳେ ବେଳେ କଣ ହୁଏ ଗୋଟେ ବାଇକ ରେ ତିନି ଜଣ ଚାରି ଜଣ ଏତେ ଓଭର ଲୋଡ ସେ କରିଥିବେ ଯୋଉଟା କି ମାନେ ହଠାତ୍ ବ୍ରେକ୍ ମାରିଲା ବେଳକୁ ତାଙ୍କର ବାଲାନ୍ସ ପାଇ କୁହନି ଯାହା ଦ୍ଵାରା ଅଲଗା ଲୋକ ବି ହଇରାଣ ହବ ସାଙ୍ଗରେ କିଏ ଆଗରେ କିଏ ଯାଉଛି ନା ସେ କଣ କରିବେ ତା ଦେହରେ ବାଡେଇ ଦେବେ ଯେହେତୁ ନିଜର ବାଲାନ୍ସ ରଖି ପାରନ୍ତିନି। କି ଡିଭାଇଡର ରେ ପିଟି ଦେବେ ବେଳେ ବେଳେ ଆଉ କଣ ହୁଏ
ବର୍ତ୍ତମାନ ସମୟରେ ଧର ରଜ ଅଛି ରଜରେ ଦେଖିବେ ଯେ ସାଙ୍ଗସାଥି ବୁଲା ବୁଲି ହେଇଯାଉଥିବେ। ମାନେ ପୁଅ ମାନେ କୁହନ୍ତି ବିଶେଷ କରି ତିନି ଜଣ ଚାରି ଜଣ ବସିଥିବେ ଗାଡିରେ ଜାଗା ବି ନଥିବ। ତ ସେଭଳିଆ ସି ସ୍ଥିତିରେ ନିହାତି ଭାବରେ ଆକ୍ସିଡେଣ୍ଟ ହବ କି ନା ନାଇଁ? ସେ ଜିନିଷକୁ ଲୋକମାନେ ଟିକେ ବି ନଜର ଦଉନାହାନ୍ତି ତାପରେ ବାପା ମା ମାନେ ବି ଗାଡି ଯଦି ପିଲାମାନଙ୍କୁ ଆମେ ଦଉଛେ କି ମୋବାଇଲ ଧର ଦଉଛେ ଆପଣ ଯେମିତି କି କୁହନ୍ତୁ। ଆମକୁ ଟିକେ ଲକ୍ଷ କରିବାର ଅଛି ଯଦି ଛୁଆଟେ ଧର ମୋବାଇଲ ଦେଖୁଛି ଛୁଆ ଛୁଆ ହଉକି ବଡ ଛୁଆ ମୋବାଇଲେ କଣ କଣ ଦେଖୁଛି ସେ ୟୁଟୁବ ହଉ କି ଫେସବୁକ୍ ହଉ। କଣ ସର୍ଚ୍ଚ କରୁଛି ସେ ପ୍ରତି ମଧ୍ୟ ଆମକୁ ଧ୍ୟାନ ଦବାର ଅଛି ଆମେ ଦେଇଦେବା ତ ଠିକ ଅଛି। କେମିତି ଗାଡି ଚଲାଉଛି କଣ କରୁଛି। କଣ ନାହିଁ ସେ ଜିନିଷ ପ୍ରତି ବି ଆମକୁ ଧ୍ୟାନ ଦେବାର ଅଛି ନିଶ୍ଚିତ ଭାବରେ।
ଆ ହଁ ତାପରେ ବେଳେବେଳେ କଣ ହୁଏ ନା